ହ୍ୟାଲୋ।
ହୁଁ। ହଁ ମୋର ଶୁଭୁଛି।
ମାନେ ଶୋଇକି ଉଠିଲେ ନା କଣ?
କିଏ ମୁଁ ହ ନାଇଁ ଶୋଇକି ଉଠିକି ବସିଥିଲି ଆଉ।
ନା ସେମିତି ଶୁଣା ଯାଉଛି ନାଶୋଇ ମାନେ ମାନେ କେମିତି
ପିଲିିତା
ହଁ ଶୋଇକି ଉଠିଲେ ନା କଥା ଗୁଡାଏ ଏମତିକିସୁଣା ଯାଏ।
ହଁ ହଁ ଭଏସ ଚେଞ ଆଉ।
ହଁ ଓ ସତେବେଳେ ଯେମିତି ଗୋ ଏ ବସିଛି ଆମେ ଛାତ ଉପରେ ବୁଲଥିଲି ସେ ସେ ବର୍ଷା ହେଲା ମୁଁ ଦୌଡ଼ିଛି
ହଁ ହଁ ହଁ ବର୍ଷା ତମସେପଟେ ନାଇଁ ଆମ ଏପଟେ ହେଇନି ବର୍ଷା। ଯାଇନା
ନା ସକାଳୁ କଣ କହେଲ ସେ ମେଘୁଆ ପାଗ କରିଥିଲା ମୁଁ ଚାରିଟା ବେଳେ ଟିକେ ଛା ଟୁ ଟେ ବୁଲୁଥିଲି ମୁଁ କହିଲି ହଁ ଟିକେ ବୁଲେ ହଉ ଥଣ୍ଡା ଥଣ୍ଡା ପବନ ଗୁଡା ଏ ଆସୁଛି ସେ ଚଢେଇ ଗୁଡାଏ ସବୁ ଉଡିକି ଯାଉଥିଲେ କିଚିରିମିଚିରି ଶବ ଶୀ ତ କରୁଥିଲେ ଭଲ ଲାଗୁଥିଲା ସେ କଣ ରହଲା କି ଅଚାନକ ବର୍ଷା ପକେଇଲା ମୁଁ କହିଲି ବର୍ଷା କଣ ହ ତାତିକିଣା ହେଲା ମୁଁ ତାପରେ ଘରକୁ ଆସିଲି।
ହୁଁ ପାଗ ଚେଞ୍ଜ ହଉଛି ତ। ଏ ବାଦୁଆ ବର୍ଷା ଯେଉଠି ଥିବ ଥିବ ହବ। ସେମିତି ଆଉ ଏବେ ହଉଛି ସେମତି ବର୍ଷା ଆଉ। ନାଇଁ ଆମର ଏଠି ସକାଳେ। ହୁଁ ଏ ସିଜିନ ଯା ସେଇଆ ହବ ଆମ ଏଠି ସକାଳ ସେମିତି। ମାନେ ଗୋଟେ ଡ୍ରେସ ପଟା ବି ଶୁଖେଇ ଦେଲାଣିି ଅଳ୍ପ ସମୟ ବର୍ଷା ହଉଛି। ପୁଣି ଛାଡ଼ିଗଲା ପରେ ପୁଣି ହେଉଛି।
ସକାଳୁ ହଉନଥିଲା ସକାଳୁ ତ ପୁରା ପାଗ ଯୋଉ କୁହନ୍ତିନି କୋହଲା ପାଗ କରିବ।
ହଁ ହଁ।
ଥଣ୍ଡା ପାଗ କରିଥିଲା ଟିକେ ଟିକେ ଖରା ଦଉଥିଲା ସେ ଠିକ ଥିଲା ସେ ଏଇ ଖଣା ବର୍ଷା। ହଉଛି।
ହୁଁ ହୁଁ। ନାଇଁ ଆମ ଏପଟେ ଜମା ବି ଖରା ହେଇନି ସେମିତି ପାଗ ଦେଇଥିଲା। ଏବେ ଟିକେ ଗୋ
ମୋର ଏଇଗୁଣା ପାଞ୍ଚଟାରେ ଛୁଆ ଗୁଡା ଆସିବେ ଟ୍ୟୁସନ ପାଇଁ। ସବୁ ବର୍ଷା ହଉଛି ସେ ଆସିବେ କି ନାଇଁ।
ହଁ ହଁ ମୋ ଛୁଆ କଥା। ବର୍ଷା ତ ହଉ ଆସିକି ହୁଁ ଚାରିଟାରେ ଆସିକି ଝିଅମାନେ। ହଁ କଣ ଖାଇପିଇକିି ବୁଲୁଥିବେ ଟିକେ ଆଉ।
ହଁ ମୁଁ କହିଲି ବର୍ଷା ପାଗକୁ କଣ ଖାଇବାକୁ ଭଲ ଲାଗେ କହିଲ?
ବର୍ଷା ପାାଗ ତ ପକୁଡ଼ି ମ୍ୟାଗି ଯା ଯାହାର ପସନ୍ଦ। ସେମିତି ଟା ପକୁଡିଟା ସ କମ୍ପଲସରୀ। ସେଇଟା ସମସ୍ତଙ୍କୁ ଭଲ ଲାଗେ।
ମାନେ ମୁଁ ତ ଏଇ ଯୋଉ ବର୍ଷା। ମାନେ ଖାଏନି ଚା ପିଏନି ମୁଁ।
ନାଇଁ ମୁଁ ବି ପିଏନି ଚା ହୁଁ।
କିନ୍ତୁ ବର୍ଷା ହେଲେ ମୁଁ ପକୁଡିକୁୁ ଚା ମୋର ନିହାତି ଦରକାର।
ହୁଁ। ନାଇଁ ନାଇଁ ସେମିତି ଦିନେ ଅଧିକିଆ ଚା ପିଇବା ସିଏ ଅଲଗା କଥା ଡେଲି ପିଇବା ସିଏ ଅଲଗା କଥା। ଯୋଉମାନେ ଡେଲି ପିଉଛନ୍ତି ସେଇଟା ଆମେ ମାନେ ବୟସ ଅନୁସାରେ ଯେ। ଏଜ୍ ହେଇଗଲାଣି ସେମାନେ ପିଇବେ ସେଟା ଠିକ୍ କଥା, ହଁ। ଆମେ ମାନେ କଣ ପିଇବା ଠିକ୍ କଥା କି? ଆଉ କଣ ଘରେ ସବୁ କଣ କରୁଛନ୍ତି? ଘରେ ସବୁ
ବର୍ଷା ହଉଛି ତ ସେମାନେ ସବୁ ନିଜ ନିଜ ବ ମାନେ ଯୋଉ କଣ କହନ୍ତି ନା ରୁମରେ ସବୁ ଅଛନ୍ତି। ମୁଁ ମୋ ରୁମ ରେ ଏକୁଟିଆ ବ ସିଛି।
ଓହୋ ହଁ ମ ଶୋଇଥିବେ ଆଉ। ବର୍ଷା ହଉଛି ଶୋଇକି ଉଠି ଦବୁ ମାନେ ଖାଇ ପିଇ ଦେଇକି। ଫୋନ ଦେଇକି ସେମିତି ଖଟ ଉପରେ ପଡିଥିବୁ ଉଠିବାକୁ ଆଉ ଇଚ୍ଛା ହବନି।
ଉଠିବାକୁ ଇଚ୍ଛା ହବନି। କିନ୍ତୁ ବର୍ଷା ଯେ ବର୍ଷା ହଉଛି ଠକ୍ ଅଛି। ବିଜୁଳି ଆଉ ବଜ୍ରପାତ ହୁଅନ୍ତା ସେ କୁହନି। ସେଗୁଡା ହଉନି ବୋଲି ମୁ କଥା ହଉଛି ତମ ସହିତ।
ହଁ ନାଇଁ ସେମିତି ବର୍ଷା ଫର୍ଷା ଯୋଉ ହେଲେ ଘଡଘଡି ପଟ ମାଇଲେ ସମସ୍ତଙ୍କୁ ଡର ନୁହେଁ କି? କିଏ ଯିବ କି ସେମିତି
ଭା ହଁ ମତେ ତ ବହୁ ଡର ଲାଗେ।
ସେ ଯେ ଜିନିଷଟା ସେୟା ଫୋନ୍ ଟା ହିଁ ସୁଇଚ ଅଫ ହିଁ ସମସ୍ତେ ଅଧା ଟାଇମ୍ କରିଦିଅନ୍ତି। ବର୍ଷା ଫର୍ଷା ହେଲାଗ
ହଁ ସେ ଯୋଉ ମାନେ କୁହନ୍ତିନି ବର୍ଷାି ଗି ରହିଥାଏ ତାପରେ ରାତିରେ ଯୋଉ ବେଗ ମାନଙ୍କର ଶବ୍ଦ
ହଁ ହଁ।
ନାଇଁ ସେଟା ଗୋଟେ ମାନେ ଭଲ ଲାଗେ ବେଙ୍ଗ ମାନଙ୍କ ଶବ୍ଦ ରାତିରେ ଶୁଣିବାକୁ ଭଲ ଲାଗେ।
ନାଇଁ ରାତିରେ ତ ଇରିଟିଟିଙ୍ଗ କରନ୍ତି ସବୁବେଳେ ଆ ଏ ଏ ଏତେ ତାଙ୍କର ବୋବାନ୍ତି ଆମର କଣ ଯାଉଚି। ହଁ ନାଇଁ ଏବେ ବୋବେଇଲେ ଆମେ ତା ଶୁଣିକି ଇଗ୍ନୋର କରିକି ପଳେଇଯିବା।
ଏବେ ଇଗ୍ନୋର କରିଛନ୍ତି ନା ଫୋନ୍ ଅଛି? ଯୋଉ ଫୋନ ଅଛି ଶବ୍ଦ ହେଲେ ଫୋନ ଟାକୁ ଦେଖିବୁ ଶବ୍ଦ ଭୁଲିଯିବୁ। କିନ୍ତୁ ଯୋଉ ପିଲା ବେଳ ସେ ଠିକ ରା ଉଁ ରାତିରେ ବର୍ଷା ଆରମ୍ଭ ହବ ସେମାନଙ୍କର ଶବ୍ଦ ଆରମ୍ଭ ହବ।
ହଁ ଆ ସେଇଟା ତ ଠିକ କଥା। ଆଉ କଣ ଆଜି ଖାଇବା କରିଥିଲେ ମାମା ମୁଁ ରଜରେ ରଜରେ ଏଇ ସାଙ୍ଗମାନଙ୍କ ସହିତ ଏଇଠିକି ପାଖ ଆଖ ଟିକେ ବୁଲାବୁଲି ବେଶୀ କୁଆଡେ ଗରମ ହୋଉଚି କିଏ ଯାଉଚି କୁଆଡେ।
ଆଜି ଆମର ବୋ ଉ ସାଧା ହେଇଥିଲା ଖାଇବା।
ଓହୋ।
ଯେମିତି ଆମର ଭାତ ସହିତ ଡାଲି ଆଉ ଛୁଇଁ ସୁ ଯୋ ସୁଜୁନା ଛୁଇଁ
ହଁ ସଜନା ଛୁଇଁ ବୋଧେ ଇଏ ହେଇଥିଲା ବୋଧେ ଆଉ ବାଟଣ ଦିଆଇ ଭଜା ହେଇଥିଲା କି?
ଏ ହଁ। ମସଲା ଦେଇକି ଭଜା ହେଇଥିଲା ସଜନା ଛୁଇଁ ଆଳୁ ଭଜା ହେଇଥିଲା।
ହୁଁ।
ଟମାଟୋର ଗୋଟେ ଫୁଁ ପାଗ ବନା ହେଇଥିଲା। ହଁ ଟମାଟର ଯୋଉ ବିଲାତି ବିଲାତି ପିଆଜ ଆମ୍ବୁଲ ଦ କଞ୍ଚାଲଙ୍କା ପକେଇକି ଗୋଟେ ପାଗ ମୋଡ୍ ବନେଇଥିଲେ ମତେ ପାଗ ବହୁତ ଭଲ ଲାଗେ। ତା ସହିତ ମୁ ବଢି ଚୁରା ହେଇଥିଲା। ହଁ ଏଟା ପଖାଳୁ ନୁହଁ ଏଟା ଦି ପହର ଖାଇବା ବଢି ଚୁରା ହେଇଥିଲା ଆଉ ଆଳୁ ପୋଟଳ ଭଜା। ପଖାଳ ମୁଁ ଖାଇଥିଲି ଦି ତ ମୁଁ ସକାଳୁ ଉଠିକି ଯୋଉ ସକାଳୁ ଉଠିକି ଗାଧୁଆ ଫାଧୁଆ ସ ସାରିଦିଏ ତ ମୁଁ ନ ଟା ଦଶଟା ସୁଦ୍ଧା ମୁଁ ପଖାଳ ଖାଇଦିଏ ମତେ ହୁଁ। କାହିଁକିନା ମତେ ଟିକେ କଣ କହିଲ ଜଳଖିଆ ସକାଳୁ ଏତେ ଖାଇବାକୁ ଭଲ ଲାଗେନି।
ନାଇଁ ନାଇଁ ସମସ୍ତଙ୍କୁ ପଖାଳ ଖାଇବା ଭଲ ନୁହେଁ କି ସମସ୍ତଙ୍କୁ ମାନେ ଜଳଖିଆ ଖାଇବାକୁ ଭଲନୁହେଁ।
ପଖାଳ ଟା ଖାଇବା ଟା ଭଲ ନା ସେ ଯୋଉ ପ ଖରା ଦିନକୁ ନା ସେଟା ବି ଆମର ପାଚନ ଶକ୍ତି କୁ ମଜବୁତ କରେ ସକ୍ରିୟ କରେ।
ଆରେ ହଁ ଯେ ସମସ୍ତେ ଯାହାର ଥଣ୍ଡା ଫଣ୍ଡା ଦେହ ସେ ବେଶୀ ଖାଆନ୍ତିନି ଜଳଖିଆ ହିଁ ଖାଆନ୍ତି ବେଶିକରି।
ମୁଁ ତ ଶୀତ ଦିନେ ପଖାଳ ଟୋଟାଲି ଖାଏନି।
ନାଇଁ ସେଦିନରେ କଣ ପଖାଳ ଖାଇବାକୁ ଲାଗେ ଏ ବର୍ଷା ଦିନରେ ଗୋଟେ ପ୍ରକାର ଖରା ଦିନରେ କମ୍ପଲସରୀ ଲୋକ ଖାଆନ୍ତି ହୁଁ।
ଖରାରେ ଦିନ ଟା ହିଁ ଯେତେ ପ୍ରକାର ଯୋଉ କରିଦେଇଥିବେ ଭଜା ଭଜି ତା ମତେ ଭଲ ଲାଗେ ଯୋଉଦିନ ମୋ ମନ ହେଇଥିବ।
ଆଉ ଇଚ୍ଛା ହବନି ଆଉ ହଁ ଖାଇବାକୁ।
ହଁ ଆଉ ଯୋଉ ଦିନ ଇଚ୍ଛା ହେଇନଥିବ ଟିକେ ସୁଜି ଆଣିକି କଣ ଉପମା କରିଦେଇକି ବୁଲୁଥିବି ଯେ ଖାଇବା ଖାଇ ନଥିବି ଖାଇବା ଖାଇବି ସା ମାନେ ଦି ପହର ଖାଇବା ଟା ମୁଁ ଖାଇବି ସାଢେ ଚାରିଟା ନହେଲେ ପାଞ୍ଚଟା ରେ। ଯଉ ଦିନ ସକାଳେ ଏ ଭଳିକା ଖାଇବା ଖାଇଥିବି।
ପଖାଳ ଖାଇଦେଲ ଏଇ ଯୋଉ ବର୍ଷା ପାଗରେ ନହେଲେ କୋଉଦିନ। ତମେ ଆଉ ଟୋଟାଲି ଖାଇବାକୁ ହିଁ ଭଲ ଲାଗିବନି ଘର ଖାଇବା। ଲେଟ୍ ଲେଟ୍ ହବ ମାନେ ମାଦାଲିଆ ଲାଗିବ ଖଇବା।
ମାନେ ସକାଳ ଜଳିଖିଆଟା ଯେମିତି ମୋର ମୁଁ ଯଦି କୋଉଦିନ ଯୋଉଦିନ ପଖାଳ ଖାଇବାକୁ ଇଛା ହବନି ତ ବନେଇ ଦେବି ମଣ୍ଡିଆ ଜାଣିଥିବ?
ଚିଲି କରିକି ଖାଅ?
ମାଣ୍ଡିଆ ମାଣ୍ଡିଆ।
ହଁ ଜାଣିଛି ଜାଣିଛି।
ହଁ ତ ତାର ଜାଉ ବନେଇ ଦିଏ ତାର ଯାଉ ଟା ନା ମୁଁ ରାତି ରାତିରେ ବନେଇଦିଏ ବନେଇକି ତାକୁ ଫ୍ରିଜ ରେ ରଖିଦିଏ। ସେ ସକାଳକୁ କଣ କହିଲ ଯେମିତି ଜେଲି ନୁହେଁ
ହଁ ହଁ ଏ ଯ ବସିଗଲା ଟାଇପ୍ ର କା ମନେକର ଜଣଙ୍କୁ ଗରମ ଗରମ ପସନ୍ଦ ଖାଇବାକୁ କାହାକୁ ରହିଗଲା ପରେ ପସନ୍ଦ ଖାଇବାକୁ ସେମିତି ହଁ।
କିଛି ନାହିଁ କିନ୍ତୁ ଗରମ ଗରମ ଟା ଦେଲେ ଯେଉଁ ସୁଜି ଖିରୀ ପରିକା ହେଇଯାଇଥାଏ ସେ
ଏଇ ସୂଜି ଏ ସୁଜିଥିଲା ନାଇଁ ସୁଜି ଯୋଉ ହଁ ସୁଜିରେ ଯଉ କ୍ଷୀର ଦେଇ କରାଯାଏ ସେଇଟା କଣ ରହିଗଲେ ପିସ୍ ପିସ୍ ଟାଇପ ର କେକ୍ ଟାଇପ୍ ର
ହଁ ହଁ ସେଥିପାଇଁ ମାନେ ସେଇଟା ଖାଇବାକୁ ଭଲ ଲାଗେ ତ ମୁ ସେ ତାକୁ ରଖିଦିଏ ସକାଳୁ ଯେତେବେଳେ କାଢିବେ ନା ସେମିତି ଛୋଟ ଛୋଟ ପିସ୍ ହେଇଯିବ କେକ୍ ପରିକା।
ହଁ ନାଇ ମୁଁ ମାଣ୍ଡିଆ
ତ ସେଇ ନା ମୁଁ ଖାଏ ସେଟା କାହିଁକି ନା ସେଟା ଟିକେ ହଁ ଦେହ ପାଇଁ ଭଲ। ସେଟା ବନେଇକି ଖାଏ, ତା ରୁଟି ଟା ଖାଇବ ନା ତା ଟେଷ୍ଟଟା ମାନେ ତା ସ୍ଵାଦଟା ଜଣା ପଡିବନି। ଟିକେ ପିତା ପିତା ଲାଗେନି କି ମା ମାଣ୍ଡିଆ ଟା
ହଁ ଯେ ଆମ ଏଇଠି କଣ କହିଲ ଆମ ଏଇଠି କଣ କହିଲ ଦୋକାନ ପାଖରେ ଘର ବାସ୍ ମାନେ ମନ ହେଲା ଫାଷ୍ଟଫୁଡ ଫାଷ୍ଟଫୁଡ଼ ବି ମନ ହେଲା ବର୍ଷା ପାଗରେ ଯାହା ବି ହଉ ଗଲୁ ନେଇ ଆସିଲୁ କି ବରା ତରକାରୀ କି ଅଲଗା କଣ ମାନେ ମନ ହଉଛି ଆଉ ଘରେ ଘରେ ତ କରିକି ଖା
ଆମର ବି ପାଆନ୍ତି ନି ଅଛି କିନ୍ତୁ କଣ କହିଲ ମୁଁ କହିଲି ଆମର ବି ବଜାର ଗୋଟେ ପାଖ କହିଲ କିନ୍ତୁ ସକାଳୁ ମତେ ଜଳଖିଆ ଖାଇବାକୁ ଭଲ ଲାଗେନି ମତେ ଟିକେ ନା ରୋଷେଇ କରିବାକୁ ଭଲ ଲାଗେ। ତ ସକାଳୁ ମୁଁ କିଛି ନା କିଛି ବନଉ ହିଁ ଥାଏ ତ ଯେମିତି ପାଳଙ୍ଗ ପରଟା ହେଲା ଆ ସେମାନେ ମସଲା ଦିଆ ଉପ୍ ମା ହେଲା ସବୁ ଜିନିଷ ପକେଇକିନା ଉପମା ବନେଇବେ ଆଉ ଏମିତି ମାଣ୍ଡିଆରେ ରୁଟି ବନେଇ ଦିଏ।
ଆଉ ମତେ କୋଉଦିନ ଡାକିଦବ ତମର ତ ଏତେ ଏତେ ପ୍ରକାର ଖାଇବା ଭଲ ଟେଷ୍ଟି ଟେଷ୍ଟି କରୁଛ। ଡାକିଦବ ମୁଁ ପଳେଇ କି ଖାାଇବାକୁ। ମୋ ମାମା କଣ କହିଲା ହୁଁ କହୁନ କୁହ କୁହ। ନା ମ ମୋ ମାମା ତାଙ୍କର ସିଏ କରନ୍ତି ବେଶୀ ହେଲା ମାମା ରୋଷେଇବାସ କରନ୍ତି। ଟିକେ ମୋତେ ଦବା କଥା କି ତୁ କର ଏଇଟା ମତେ ମୁଁ ବେଶି କରେନା। ମୁଁ କରେନି ଟୋଟାଲ ତ କରେନି ସେ ତାର ଖାଇବା କରିଦେଇଥାଏ ମୋର ଟାଇମ ହେଲା ମୁଁ ଆସି ଖାଇଦିଏ। ଖାଇନି।
ନା ମୁଁ ବି ଏତେ ରୋଷେଇ କରେନି କିନ୍ତୁ ଯେବେବି ଠୁ ମୁଁ ଉଠିକି ଗଲି।
ହୁଁ।
ମୁଁ ଯେତେବେଳେ ମୋ ଡ଼ିଉଟି କୁୁ ଯିବା ଆରମ୍ଭ କଲି ତ ସେତେବେଳେ କଣ ହେଲା ନା ପାଖରେ ମତେ କିଛି ଜଳଖିଆ ଦି ପହଁର ଖାଇବା ପାଇଁ ନେଇକି ଯିବାକୁ ପଡୁଥିଲା
ହଁ।
ସେତେବେଳେ। ଅ ସେଠାରେ କରେ ତ ସେ ସମସ୍ତଙ୍କ କାମ କରୁଛି ସମସ୍ତଙ୍କୁ ଚଳି କରିକି ଦଉଚି ମୋ ପାଇଁ ପୁଣି ଖାଇବାଟା ବନେଇବ ନା ତ ମୁଁ ସେଥିପାଇଁ କଣ କରେ ନା ମୁଁ କିଛି କିଛି ମନଇବି ତାପରେ। ସେତେବେଳେ ହଁ ସେତେବେଳେ ମତେ କିଛି ଆସେନି। ତ ମୁଁ କଣ କରିବା କହିଲ ୟୁଟ୍ୟୁବ ସର୍ଚ୍ଚ କଲି ୟୁଟ୍ୟୁବ ସର୍ଚ୍ଚ
ୟୁଟ୍ୟୁବରେ ତ ମାନେ ଯାହାକୁ ନାଇଁ ଯାହାକୁ ରୋଷେଇ ବି କ ରୋଷେଇ କାହାକୁ ନୂଆ ଆସେ ବୋଲି ମାନେ ନାହିଁ। ହେଲା ତମେ ଯଦି କିଛି ନଆଉଛି ୟୁଟୁବ ଖେଳା ତମ ମନ ପସନ୍ଦରେ ଦେଖାଅ।
ତ ମତେ ଶୁଣ ମତେ ଗୋଟେ ରେସିପି ମିଳିଲା କି ଭେଜି ପଲାଉ ଠିକ ଅଛି ତ ମୁଁ କଣ କଲି। ତା ପର ଦିନ ଛୁଟି ଥିଲା ମୋର ପରପା ମାର୍କେଟ କୁ ଗଲି। ସବୁ ପ୍ରକାରର ପରିବାର ନେଇକି ପଳେଇଆସିଲି। ସବୁ ଆଣିକି ମସଲା ମସଲା ଆଣିକି ଟ ରଖି ଦେଇଛି ତା ପରଦିନ ସେଗୁଡ଼ା ସବୁ ପକାଇକିନା ସବୁ ଯାକ ମିକ୍ସ କରିକି ପକେଇଦେ ଲି ପାଣି ଦେଇଦେଲି ଦିଦି କିି ମୁଁ ମୋର ବାହାରିଲି ବାହାରିଲା ବେଳକୁ ସେ ପା ସିଝି ଯାଇଛି।
ହଁ ହଁ।
ହେଇଯାଇଛି ତା, ଛାତରେ ମୁଁ ମୋ ଟିଫିନରେ ତାକୁ ବସେଇଲି ବସେଇକି? ତାପରେ ମୋ ବୋଉ ନା ଆଉ କିଛି ତର କ୍ୟାରି କରିଦେଇଥାଏ ତାକୁ ପସେଇକି ନେଇଯିବି ହେମିତି କରିକି ନେଇକି ଯାଏ। ସେମିତି କରିକି ନେଇଯାଏ ଆଉ
ହଁ ମ ସବୁବେଳେ କ ସମାନ ଅଛି କି।
ନାଇଁ ମୁ ଏମିତି ସବୁବେଲେ ଯୋଉମାନେ ଥିଲେ। ମ ଅଫିସ ରେ ଯୋଉମାନେ ସବୁ ଥିଲେ ମୋ ସାଙ୍ଗ ମାନ ସବୁ ମୋ ବଡ ମାନେ ମୋ ଉପରେ ଯୋଉମାନୋନ ସବୁ ଥିଲେ ସେ
ଏବେ କଣ ଜବ୍ କରିଛ କଣ ଜବ୍ କରୁଛନ୍ତି।
ମୋ ଇଂସ୍ଟଲ